ହଁ ଆସୁ।
ଆଜ୍ଞା ଆଜ୍ଞା କୁହନ୍ତୁ।
ହ ଭଲ ସବୁ କ ସକାଳେ କଣ ଖାଉ ଖବର?
ଆପଣଙ୍କୁ ଶୁବୁଚି ତ ମୋ କଥା?
ହଁ ଶୁବୁଚି।
ଆପଣଙ୍କର ଖର ଆମ
ଖବର ସବୁ ଭଲ ଆଉ ଏଇ ଏବେ ଲଞ୍ଚ କରାହବ ଆ
ଖରା ନା ବର୍ଷା ହଉଚି ସଆଡେ?
ଆଉ ସେ ପ୍ର-ପ୍ରବଳ ଖରା। ଅତି ପ୍ରବଳ ଖରା। ଆଉ ଆପଣଙ୍କର ପାଗ କେମିତି? ହାଲୋ। ପାଗ କେମିତି ଆପଣଙ୍କ ସେପଟେ। ଆଁ ହାଲୋ।
ଲଞ୍ଚ କଣ କରିବେ ଆଜି? ଲଞ୍ଚ ହଉଚି। ଶୁଣ ହ୍ୟାଲୋ